ହୁଁ।
ଆଉ କଣ କରୁଛ?
ବସ୍ ଥିଲି ଆଉ।
ହୁଁ।
ତମେ?
ମୁଁ ବି ବସଛି।
ହୁଁ। ଆଉ କୁଆଡେ ଯାଇନା?
ନା। ଆଚ୍ଛା ତମେ ପୁରୀ କେତେ ଥର ଯାଇଛ?
ମୁଁ ଯାଇଛି କେତେ ଥର ଟୋଟାଲି ଏଇ କେତେ ଦିନ ତଳେ ଯାଇଥିଲି। କେବେ ଦଶ ଦିନ ତଳେ ଯାଇଥିଲି ତାପରେ ତାପ ପୂର୍ବ ଥିଲ ଟୋଟାଲି ସେ ପାଞ୍ଚ ଥର ଖଣ୍ଡେ ଯାଇଛି ବୋଧେ।
ମାନେ ଭଗବାନ ଚାହୁଁଛନ୍ତି ତମେ ତାଙ୍କ ପାଖକୁ ଯାଅ ମୋ କଥା ବୋଧେ ଭଗ ବାନ ମାନେ ଭାବୁ ବିି ନାହାନ୍ତି
ଆ ବି ରାକିଲ ହଉଛି।
ମୁଁ ବି ଗୋଟେ ଟାଇପର ମୁଁ ଏମିତି ଆ ଟିକେ ନାସ୍ତିକ ଟାଇପର ଅଛି ସେଥି ପାଇଁ ମୋତେ ଭଗବାନ ଡାକୁନାହାନ୍ତି।
ଡାକିବେ ଡାକିବେ।
ଜଣା ନାହିଁ ଯାଇ ତ ଯାଇଥିଲି ସାତ ଆଠ ବର୍ଷ ତଳେ ତା ପରେ ତ ଆଜି ପର୍ଯ୍ୟନ୍ତ ଯାଇନି କି କେବେ ପ୍ଲାନ୍ ବି ଉଠୁନି
ଗର୍ମ ହେଲେ ତ ନିହାତି ଯାଇପାରିବା
ହୁଁ।
ମୁଁ କହିଲି ମନ ହେଲେ ତ ନିହାତି ଯାଇପାରିବ ଆଉ
ସେ ହଉନ କିଛି ଆଉ କଣ କୁହ?
ପାଖ କଟେ ବଛ
ହଁ।
ମୁଁ କହିଲି କଟକରେ କୁଆଡେ ବୁଲିଛ ?
କଟକରେ କୁଆଡେ ନାହିଁ।
କଲେଜରୁ ହଷ୍ଟେଲ ହଷ୍ଟେଲରୁ କଲେଜ ତାପରେ ଘର ଆଉ
ଆଁ କଣ ହେଲା।
ଖାଲି ହଷ୍ଟେଲରୁ କଲେଜ କଲେଜରୁ ହଷ୍ଟେଲ ଆଉ।
ହଷ୍ଟେଲ ବି କଲେଜର ତ ଏମିତି ଯିବା ପାଇଁ ହଁ
ସେ ଏକା ହିଁ।
ହୁଁ ବୋଲେ ଏମତି କିଛି ଗୋଟେ କିଛି ନାହିଁ ବି ମତେ କ୍ଲାସ ବାହାରିକି ଯିବାକୁ ମାତ୍ର ଦି ମିନିଟ୍ ଲାଗେ ମାତ୍ର ଦି ମିନିଟ୍
ହୁଁ।
ତ ସେଇଗୁଡା ହିଁ ମତେ ଭଲ ଲାଗେନି ଯେ ହଁ ଅବଶ୍ୟ ଗୋଟେ ଦୃଷ୍ଟି ଭଲ କି ସାଙ୍ଗେ ସାଙ୍ଗେ କିଛି କାମପଡ଼ିଲେ କଲେଜରେ କ୍ଲାସ କରେ ସାଙ୍ଗେ ସାଙ୍ଗେ ମ୍ୟାମ୍ ଡାକୁଛନ୍ତି ଯାଇପାରିବି ହେଲେ ଏଇଟାର ପୁଣି ଗୋଟେ ଇଏ ବି ଅଛି ଅ ଯେମିତି କି କିଛି କାମ ପଡିଲା ମୋ ସାଙ୍ଗମାନୋନ ତୁ ତ ଭିତରେ ତୋର ତ ପାଞ୍ଚ ମିନିଟ ଲାଗିବ। ତୁ ଯାହା ମ୍ୟାାମ ଡାକୁଛନ୍ତି ବୁଝ ଦେଇ ଆସିବୁ କଣ ପାଇଁ କୋଉଥି ପାଇଁ ତ ମତେ ହିଁ ସବୁଥିରେ ଯିବାକୁ ପଡେ।
ହୁଁ। ଭଲ
ଆଁ।
ମୁଁ କହିଲି ଭଲ କଲେଜ ପାଖରେ ରହିଲେ।
ହଁ ଭଲ ବି ଖରାପ ବି।
କରିବାର ଆଉ ସେତେ ବି ବୁଲାବୁଲି ମୁଁ ପରେେ ପ କି ପରେଆଡେ ଯାଇପାରିବନି ଆଉ।
ହୁଁ ହୁଁ।
ହୁଁ। ବର୍ଷା ଫର୍ଷା ହେଇନି ସେପଟେ ମୁଁ କହିଲି ଆଉ ବର୍ଷା ଘରିଅ ହେଇନି ସେପଟେ।
ବର୍ଷା ହଁ କାଲି ହିଁ ହଉଥିଲା। ଆଜି ହେଇନି କାଲି ପୁଣି ଆମର ଯୋଉ ଇଣ୍ଟସି ଚାଲିଥିଲା ତା ପେପର ରେ ମ୍ୟାମଙ୍କର ଜଣଙ୍କର ସାଇନ ଦରକାର ଥିଲା। ତ ସିଏ ଗୋଟେ ସାଇନ୍ କରିବେ ବୋଲି ଆମକୁ ସତେଇଶ ତାରିଖରୁ ଆମକୁ ଡାକୁଚଛନ୍ତି ସାଇନ୍ କରିବା ପାଇଁ ମାନେ ଆଜି ଆସ କାଲି ଆସ କାଲି ଆସ ଆଜି ଆସ। ଏମତି ତ ଫାଇନାଲି କାଲି ଆମେ ଗଲୁ। ସେଇଠି ବୋଧେ ଆମ ବାରଟା ବେଳକୁ ଗଲୁ ବାରଟା ବେଳଠୁ ଆମେ ଆସିଲା ବେଳକୁ ଏଠି ତିନିଟା ବାଜିଗଲା। ବାସ ସାଇନ ଗୋଟେ କରିବି ବୋଲି।
ସେ ଏବେ ଲେକ୍ଚର ମାନେ ସାଇନ୍ କରନ୍ତୁ।
ହଁ ବା ମାନେ ସେ ଏମିତି କହୁନାହାନ୍ତି ଆମେ ତାଙ୍କ ପାଇଁ ହଇରାଣ ହଉଛୁ ବାସ୍ ଡାକି ଦଉଛନ୍ତି ସେ ଡାକିଲେ ମୋତେ ମୁଁ ଗଲି ତାଙ୍କ ପାଖକୁ ନ ଖାଇକି ମୁ କହିଲି ଖାଇଲେ ଡେରି ହେଇଯିବ କାଳେ ସାଇନ ମାରିବା ପାଇଁ। ତ ମୁଁ ନ ଖାଇକି ଗଲି ତଥାପି ସେଠି ଯାଇକ ପ କହୁଛନ୍ତି ମାରେ ମୋର କାମ ଅଛି ଅଛି ତୁ କଲି ଆସେ। ଆଉ କଣ କହୁଛୁ ନା କରିଦେବି ତୋର ସୋଇନ ନା ମ୍ୟାମ କଣ କହିବି ଆପଣଙ୍କ ଯାହାଟା ସୁବିଧା ହଉଛି। ସେଇଟା କରନ୍ତୁ ତ ଏମତି ହିଁ ତାଙ୍କୁ ତମେ ନା କରିପାରିବନି। ଏପଟେ ମୁହଁରେ ମାନେ ଭିତରେ ରାଗ ଆସୁଥବ ତାଙ୍କ ଉପରେ କିଛି ତ କରିହିଁ ହବନି।
ହୁଁ ଗମେଣ୍ଟରେ ବସିଛନ୍ତି ନାଁ ଟିକେଁ ଥାଏ ତାଙ୍କର ଆଉ।
ହୁଁ ସେମାନେ ବି ତ ପିଲାଙ୍କ କଥା ଭାବିବା କଥା ନା।
ହୁଁ।
ସେ ଭାବୁ ହିଁ ନାହାନ୍ତି ତାଙ୍କ ପାଇଁ ଆମେ ଓଲିଟି ହଇରାଣ ହଉଛୁ। ଆଉ ତମମାନେ ଏମିତି ସ୍କୁଲ ବେଳେ ସାଙ୍ଗସାଥି ଅଛନ୍ତି ନା କଣ।
ହଁ ସ୍କୁଲ ଆଡେ ବି ଅଛନ୍ତି।
ଆଁ
ହଁ ଅଛନ୍ତି।
ଓହୋ କେତେ ଜଣ ଅଛନ୍ତି?
ଅଛନ୍ତି ସେଇ ଆମ ଗ୍ରୁପ ରେ ସେଇ ସାତ ଜଣ ପାଖାପାଖି ଅଛୁ ଆଉ।
ସାତ ଜଣ ୱାଉ।
ହ୍ନ ଆଉ।
ମୋ ସ୍କୁଲ ସାଙ୍ଗ ସବୁ ଧୀରେ ଧୀରେ ପଳେଇଲେ।
ଭଲ ମତେ ଶୁିନିଲେ ହିଁ ଖୁସି ଲାଗେ ଯାହାହଉ ସାଙ୍ଗସାଥି ଅଛନ୍ତି ପିଲାଙ୍କର ମୁଁ ଗୋଟେ ପିଲା ଭାଇ ମୋର କେହି ସାଙ୍ଗ ନାହାନ୍ତି। ପ୍ଲସଟୁ ଟାଇମରେ ଗୋଟେ କେହି ସାଙ୍ଗ ନାହାନ୍ତି କଣ୍ଟ୍ରାକ ରେ ବି କେହି ନାହାନ୍ତି ଏବେ।
ହଁ ପ୍ଲସ ଟୁ ଟା ଭାରି ତି ନାହାନ୍ତି ପ୍ଲସ ଟୁ ଗୋଟେ ଅ ଅଛନ୍ତି କା ମ୍ଭା ଗୋଟେ ଦିଟା ଏମତି ଆଉ।
ହୁଁ ଆଉ ସ୍କୁଲ ଟାଇମରେ ମୋର କେହି ସାଙ୍ଗ ନାହାନ୍ତି ସେ ବି ଗୋଟେ ଥିଲା ପିଲାଟେ ତା ସହିତ ଏମତି କଥା ହୁ ହେଲେ ଏବେ ସିଏ ତ କଣ ବିଜି ରହୁଛି ସିଏ ଆଉ କଥା ହଉନି। ଆଉ ସ୍କୁଲବେଳେ ସାଙ୍ଗ ଗୋଟେ ମୋର ଏଇଠି ହଷ୍ଟେଲରେ ହିଁ ଅଛି ତ ସେମିତି ବେଳେ ବଳେ ରୁମୁକୁୁ ଆସେ ଭାରି। ତା ରୁମକୁ ଯାଏଭାରି ଏମିତି ଆଉ କିଏ ସାଙ୍ଗ ନାହାନ୍ତି।
ହୁଁ ହୁଁ।
ଆଉ କଲେଜ କଥା କହିଲେ ଏବେ ଏବେ କଥା ପ୍ଲସ ଥ୍ରି କଥା। ଏବେ ମତେ ଗୋଟେ ଗୋଟେ ପୁରା ଜେନ୍ୟୁନ୍ ସାଙ୍ଗ ମିଳିଛି ଭଲ। ତାପରେ ଆଉ ବାକି ଆଉ ବାକି କଣ ଆଉ ବାକି ଯୋଉମାନେ ଅଛନ୍ତି ବା ସେମାନେ କାମ ପାଇଁ ସାଙ୍ଗ ଏମତି।
ଆଉ କେ ଅଛନ୍ତି କାମ ପାଇଁ। ଗୁରେ ଥାଆନ୍ତି ସେମିତି କିଛି ପିଲା ଆଉ।
ହଁ। ଏମତି ଆଜି କ୍ଲାସ ହବ କି ନାହିଁ ଏଇ ନୋଟସ ଟା ପଠେଇଦବୁ। ଏମିତି ହି। ହଁ ତମେ କଣ କୁହ? ମୁଁ ହିଁ ଗପୁଛିି ସବୁ।
ହୁଁ ଆହା।
ତମେ ତ କହିଲ ନା ଯାହା ସହିତ ମିଶ ଭଲରେ ମିଶ। ତ ଏବେ ଦରକାର ଅଛି ତ ଭଲରେ କଥା ହୁଅ।
କଣ କରିବ ମାନେ? ଏଇନା ଆଗକୁ କଣ କରିବ?
ବି ଏଡ଼୍ ହିଁ କରିବି।
ହୁଁ ହୁଁ ଟିଚର ହବା କୁ ଇଚ୍ଛା।
ହଁ ସେମତି ଇଛା କହୀବାକୁ ଗଲେ ଟିଚର ହବାକେ ନାଇଁ ଇଛା ହଉଛି ପଢେଇବାର। ଯେତେବେଳେ ସ୍କୁଲ ଟାଇମରେ ଥିଲି ତ ସେତେବେଳେ ସେତେବେଳେ ମୁଁ ଜାଣିଥିଲି ହଁ ଟିଚର ଫିଚର ଏସବୁ ଜାଣିଥିଲି ଏବେ ଯେ ମାନେ କଲେଜ କଥା ଜଣାନଥିଲେ ଚର ବି କିଛି ଅଛି କଣ ଏତେ ସେତେ ଜଣେ ନାହିଁ। ତ ମତେ ସେତେଲ ଲାଗୁଥିଲା ହଁ ଟିଚର ହିଁ ହେବି କଣ କରିବି ସ୍କୁଲ ସରିଗଲା। ଯେତେବେଳେ କଲେଜ ଗଲି ପ୍ଲସ୍ ଟୁ ପାଇଁ ଆଉ ତ ସେ ତଳେ ସେମିତି ଆ ଲେକ୍ଚର ମାନଙ୍କୁ ଦେଖି ମତେଇଚ୍ଛା ହେଲା ହଁ ମତେ ଲେକ୍ଚର ହବାର ଅଛି। ତାପରେ ଏବେ ପୁରା ଲାଷ୍ଟ କୁ ପ୍ଲସ ଥ୍ରୀକୁ ଆସିଲା ପରେ ଏବେ ନିଜ ଇଛାରେ କିଛି ନାହିଁ ଏବେ ଘର ଲୋକଙ୍କ ଇଚ୍ଛା। ବାସ୍ ମୋ ଘର ଲୋକ କହିଛନ୍ତି ବି ଏଡ କରିବୁ ମୁଁ ବି ଏଡ କରିବି। ଆଉ ଏମିତି ବି ନାହିଁ ମୁଁ ଯଦି ମୋ ଇଛାରେ କିଛି କରିବି ନି ବି ହେଲିନି କିଛି ନା କିଛି କରିପାରିନି ନା ତାଙ୍କୁ ବାସ୍ ମୁଁ କିଛି କହିପାରିବିନି। ସେମାନେ ମତେ ଶୁଣେଇବେ ତ ମୋ ନିଜ ଇଚ୍ଛରେ ବି ମୁଁ ଯାଇପାରୁନି।
କହନ୍ତି ଆଉ ନ ହେଇପାଇଲେ?।
ହୁଁ।
ଇବ ଅନୁସାରେ ଆଉ। ମୁଁ କହିଲି କହନ୍ତି ନ ହେଇ ପାରିଲେ ଟାଇମ୍ ଅନୁସାରେ ଆଉ।
ହୁଁ ସେଇଆ ନ ହେଇପାରିଲେ କିଛି ଲାଷ୍ଟ ଅପସନ ବାହାଘରର।
ହୁଁ ତମର ଲାଷ୍ଟ ଅପସନ ଅଛି ଆମର କିଛି ନାହିଁ ଆଉ।
ତମକୁ ଯେମିତି ହେଲେ ବି କିଛି କରିବାର ଅଛି।
ହୁଁ।
ନକଲେ ତେଣିକି ସେ ବାହାଘର ବି ହେଇପାରିବନି।
ନା। ତମର ବ୍ୟାକପ୍ ଅଛି ଆଉ।
ମୋର କଣ ସବୁ ଝିଅଙ୍କର ଅଛି।
ହୁଁ ସେଇ ଏକା କଥା।
ହେଲେ ମୁଁ ଚାହୁଁନି ମୋର ସେ ବ୍ୟାକଅପ୍ ଦରକାର ନାହିଁ। ଲାଇଫ ରେ ସେଟେଲେ ହେବାର ଇଚ୍ଛା ଅଛି କିନ୍ତୁ ଜବ୍ କରିକି ନା କି ବାହା ହେଇକି।
ହୁଁ। ହୁଁ ସେଟା ବି ଠିକ୍।
ହୁଁ। ଏଇଟା ବି ଟିକ ଏମିତି ଏମିତି ମଜାକ ମଜାକ ରେ ଆ ଯେତେଳେ ଏକ୍ଜାମ ପାଖେଇ ଆସେ ପାଠ ଶାଟ ମାନେ ପଢି ତ ନଥାଉ ମାସେ ପୂର୍ବରୁ ଏକ୍ସାମ ନୋଟିସ୍ ବାହାରିଲା ଦିନରେ ପାଠ ପଢା ଆରମ୍ଭ ହବ। ଯେତେବେଳ ସବୁଯାକ ପ୍ରେସର ମୁଣ୍ଡ ସେ ଟାଇମ୍ ରେ କେମିତି ଆସିବ ଭୁଲ ଡିସିସନ ନେଇଗଲି। ପାଠ ପଢିକି ବାହା ହେଇ ଯାଇଥିଲେ ବେଟର ହେଇଥାନ୍ତା ଏମିତି। ସାଙ୍ଗ ମାନଙ୍କ ସହିତ ଏହିଁ କଥା ହଉ ଆମେ।
ମଜା ମସ୍ତି ରେ ହୁଏ ସବୁ କିଛି ଆଉ।
ହୁଁ।
ଆଉ ତମ ରୁମେଟ ସବୁ କେମିତିଆ?
ଭଲ ହଁ ରୁମେଟ୍ ରୁମେଟ ଗୋଟେ ହିଁ ଆଉ ସେ ଭଲ ହିଁ।
ଉଁ ହୁଁ ଦି ଜଣ ରହୁଛୁ।
ହୁଁ।
ଉହୁଁ।
ଫାଷ୍ଟ ଯେତବେଳେ ମୁଁ ଆସିଥିଲି ତ ଏ ହଷ୍ଟେଲକୁ ମୁଁ ମୋ ସେକେଣ୍ଡ ଇୟରରେ ଆସିଲି।
ଓ ହୋ ଚେଞ୍ଜ ହୁଏ ପ୍ରତି ଲାଷ୍ଟ ୟର ଟା।
ଏଇଠି ହିଁ ଅଛି ନା କଥାଟା ଶୁଣ ଫାଷ୍ଟ ମୁଁ ଥିଲି ଯୋଉ ହଷ୍ଟେଲ ରେ ସେଠି ମାନେ ଗୋଟେ ରୁମରେ ଦଶଟା ଛୁଆ। ଭାବ ମାନେ କେମିତିଆ ଥିଲା ସେ ହଷ୍ଟେଲ ହେଲେ ଆଠାରୁ ବେଟର ସିଏ। ଭାଇ ସେଠିକା ର ରୁଲୁ ରେଗୁଲେଶନ ଏସବୁ ମସ୍ତ୍ ଥିଲା। ହେଲା। ଅ ମାନେ ତାର କିଛି ଏମିତି ଷ୍ଟଡି ଆୱର ଥିଲା। ରାତିରେ ତମେ ସାତଟା ନଅଟା ସମୟ ଶିଯୁ ଜ ଭାଇ ପାଠ ପଢିବ ଆଉ ସେଠି ବି ଏମିତି ସବୁ ନିଜ ବ୍ୟାଚର ନଥିଲି ପ୍ଲସ ଟୁ ଫାଷ୍ଟ ୟାର ସେ ସେକେଣ୍ଡ ୟାର ପ୍ଲସ୍ ଥ୍ରି ତିନି ଟା ଆଙ୍କ ୟାର ପିଲା ସବୁ ମିଶିକି ଥିଲେ ତ ସେଇ ସିନିୟର୍ ମାନଙ୍କ କଥା ଶୁଣିବ ଇଏ ସିଏ ଏସବୁ ପୁରା ମସ୍ତ ଲାଗିଥିଲା।
ହୁଁ।
ତାପରେ ସେ ହଷ୍ଟେଲ ସେ ହଷ୍ଟେଲ ଟା ବହୁତ ବର୍ଷ ତଳର ପୁରୁଣା। ତ ସେ ଭାଙ୍ଗିକି ଉପରୁ ଗଳେ ତା ଛାତରେ ଏତି। ଗଳେଇ ଦେବ ସିଲିଙ୍ଗ ର ତ ଏମିତି ହେଇକି ଏମିତି ହେଇକି ତାପରେ ଏମିତି ଆମକୁ ଚେଞ୍ଜ କରିଦେଲେ ହଷ୍ଟେଲ ତ। ହଁ।
ହଁ ହୁଁ ହୁଁ ହ୍ୟାଲୋ।
ହଁ ତମେ ସେପଟେ ରଖ।
ହ ହ। କଟ୍ ଅଫ କୋଲଟା।
ହଁ।
ମୁଁ କହିଲି କଲ୍ ଟା କଟୁନୁ।
ମୁଗା ଟିବି।
ଠିକ୍ ଅଛି। ହୁଁ
ତମେ କାଟ ତମେ କଲ କରିଚ।